ହ୍ୟାଲୋ ହଁ ହଁ।
ହଁଝିଅ ମୋ କଥା ଶୁଣ ଯାଉଛି?
ହଁ ହଁ ଶୁଭୁଛି।
ଆଉ ଏବେ କଣ କରଚୁ?
ହେଇ ଖାଇକି ଆସିଲି ଶୋଇବାକୁ ଆଉ।
ଅ ହୋ। ମୁଁ ଏଇ ଝିଅକୁ ତାକୁ ଶୋଇ ଦେଇେଇକି ତାପରେ ମୁଁ କହିଲି ଦେଖିବା ଝିଅ ସାଙ୍ଗରେ କେବେଠୁ କଥା ହେଇନି ତ କେମିତି କଣ କରୁଛି ତାଙ୍କ କଲେଜ ଫଲେଜ ଖୋଲିଲାଣି କି ନାହିଁ କଣ ପଢାପଢି କେମିତି କଣ କରୁଛି ସେ ବିଷୟରେ ମତେ ଟିକେ କହିଲୁ କେବେଠୁ ତୋ ସାଙ୍ଗରେ ତ କ କଥା ଏନଥିଲ। ଆଉ ଆ କୋଉଠି ପଢୁଛୁ କଣ କେମିତି? କରୁଛୁ ବହୁତ ଦିନ ପରେ ତ ନମ୍ବର ପାଇଲି? ଆ ମାନେ ନଥିଲା ପୁନ ହଜ ଯାଇଥିଲା ତ ହଁ। ତାପରେ ଏ। ପାଇଲି ଯେ ସେ ବିଷୟରେ କହିଲି ମତେ କେମିତି କଉ କଲେ ପଡୁଛୁ।
ଏଇ ଚାରକା ରେ ପଢୁଛି।
ହ ହଁ।
ଧର୍ମଶାଳା ଏବେ ପିଜି କରୁଛି। ହଁ ସମ୍ବଲପୁର ୟୁନିଭରସିଟି ରେ ତାର ଗୋଟେ ବ୍ରାଞ୍ଚ ଏଠି ଆସିଛି ଆମ ଏଠି।
ଏଇ ହଁ ହଁ ହଁ ସେଟା ଯୋଉ କଣ ତୋର ଯୋଉ ମାନେ ତା ତ ଅଛି ଓଏସ ଅଛି ପି ସିମ୍ ରେ ଅଛି ନା କଣ କେମିତି କହୁଥିଲେ କଣ କରୁଛୁ? ହଁ ସେ ଡିାନ୍ସ ହଁ।
ଆଜ୍ଞା ମୋର ସେଇଠ ଇଷ୍ଟ ଆସଛି। ହଁ। ଡିସଟାନ୍ସରେ ବିଜି କରୁଛି। ଏଇ ଫାଷ୍ଟ ସେମିଷ୍ଟ ଏବେ ଦେଇଛି।
ହଁ ଛଅ ମାସକୁୁ ଥରେ ଏମିତି ଛଅ ମାସକୁୁ ଥରେ ଥିବ ଆଉ।
ହଁ।
ଅନର୍ସ କଣ ଥିଲା ତୋର? ଓଡିଆରେ କରୁଚୁ ପିଜି।
ହଁ।
ଆଚ୍ଛା
ମୋର ପଲାସ୍ତ୍ରୀ ମୋର ପଲାସ୍ତସ୍ତ୍ରୀ ିକ ଲା ହିି କିନ୍ତୁ ମୁଁ ଏଇଥିରେ ଓଡିଆ ନେଇଛି ପଞ୍ଚି
ହଁ ମ ଯୋଉଟା ନେଲେ ବି ଚଳିବ ଯୋଉଟା ତତେ ଭଲ ଲାଗିବ ଇଏ କରିପାରିବ ଆଉ ମାନେ ବହି ପହି ସବୁ ମିଳିଯାଉଛି ତ ମାନେ ଇଏରେ ନା ମର ସୋଇଉ କି
ହଁହ ଶୋଇ
ଆଚ୍ଛା ହଁ
ସେଇ ବହି ଆସି ଯାଉଛି ଆଉ ଇଏ ପ୍ରା ଚାାଲ ହଉଛି ପେପର ଫଟୋ ନିଜେ ଫଟୋ ତ ଉଠେଇିକି ଫୋନ ଛାଡୁଛୁ ପ୍ରତିିକାଲ ଟା ଲେଖିକି ତାପରେ ହେଇ ସେମିଷ୍ଟାର ଦେବାକୁ ଯାଉଛି
ହଁ ସେମିତି ମୁଁ ଯୋଉ ଗୋଟେ ସ୍କୁଲ କେତେବେଳେ ଥିଲି ଆମର ସେମତି ଗୁରୁ ମା ମାନେ ଦି ଜଣ ସେମାନେ ବି ସେମିତି ସେ ଯୋଡିଆରେ ଥିଲେ ସେଇ ଯେମିତି ତୁ କରୁଛୁ ସେଇ ଏଇ ମାନେ ବିଶ୍ୱବିଦ୍ୟାଳୟ ତ ମମଜେ ନି ଯୋଇଏରେ ସେଇ ଡିଷ୍ଟାସରେ ସେମାନେ ହେ କରୁଥିଲି ହଁ ସେମିତି କରିଥିଲେ ତାଙ୍କର ଅନଲାଇନ ହଁ ସନ୍ଧ୍ୟା ଆଳମେ ାର୍ଡ ଆସିଯଥାଏ ଯେମିତି ଏଜାମ ବି ଦିନ୍ତି ଯାଇକି ସେଉଲ ସେଣ୍ଟର ଯୋଉଟାମର ହେଇଥିବ ସେଠି ଯାଇକି ଦିଅନ୍ତି
ହଁ ଆମେ ବି ଯୋଉ ବ ମମ ସବୁ କିଏ କୋଉଠି ଅଛନ୍ତି ସବୁ ଆସିକି ଡିାସ ଦଉଛନ୍ତି
ହୁଁ ହୁଁ ହଁ ସେମିତି ତ ଆଉ ହଁ
ମାନେ ତାଙ୍କର କଣ ଦରକାର ପିଇଛିଠ
ଆଉ ତାଙ୍କର କଣ ଥିବ ସେମାନେ ଆହୁରି ବୋଧେ ମାନେ ଚାହୁଁଥିବେ କରିବା ପାଇଁ କିଛି ସାର୍ଟିଫିକେଟ ହାସଲ କରିବା ପାଇଁ ଚାହୁଁଥିବେ! ଆଉ କଣ ତାଙ୍କ ତାପରେ ପି ଏଚ ଟି ବିଚ ଏ କି କଣ କିଏ କରିବା ପାଇଁ ଚାହୁଁଥିବେ କି କଣ?
ଗମେନ୍ଟ ଗମେର୍ଣ୍ଣମେଣ୍ଟ ଶିକ୍ଷକ ବି ଆସିକି କରୁଛି ଛନ୍ତି
ହଁ
ବି କରୁଛି
ସେଟା ବି ଗୋଟେ ପ୍ରକାର ମାନେ ଚାହୁଁଛନ୍ତି ମାନେ ଯଦି ସୁବିଧାରେ ହେଇଯାଉଛି ମାନେ କରିପାରୁଛନ୍ତି ତାହେଲେ ସେମାନେ ବି ଚାହୁଁଛନ୍ତି ସମସ୍ତେ କରିକି ଗୋଟେ ଗୋଟେ ଆହୁରି ନିଜ ଇଏ କୁ ବଢେଇବା ପାଇଁ ଆଉ କଣ ହଁ ଆଉ କଣ ଖାଇଛ ଆଜି
ଏଇ ରୁଟି ଭଜଆ ଖାଇଥିଲି
ଆଉ କଣ? ଆଉ ହଁ ଦେହ ଭଲ ଅଛି ଆଉ ଝିଅ ତ ହ ମାନେ ଆଗରୁ ହଁ ଭଲ ଅଛି ଆଗରୁ ଟିକେ ହଇ ହଇରାଣ କରେ ବୋଲି ଟିକେ ବେଶୀ ମାନେ ଇଏ ଲାଗେ ଏବେ ଠିକ ଠାକ ଅଛି ସେ ପାଞ୍ଚଶହ ଛଅ ମାସ ପର୍ଯ୍ୟନ୍ତ ବହୁତ ହଇରାଣ କରିଛି ପାଞ୍ଚ ଛଅ ମାସ ଏବଂ ସାତ ଆଠ ମାସ ପର୍ଯ୍ୟନ୍ତ ଶୋଇବାରେ ବହୁତ ହଇରାଣ ଅଛି ରାତି ଅନିଦ୍ରା ଏବେ ହଁ ପା ସେ ଆଉ ସେ ଇଏ ହେଲା ବେଳୁ ତାପରେ ସେ ତ ଛୋଟ ଛୁଆ ଜାଣିଛ ଯେମିତି ହଇରାଣ କରନ୍ତି। ଖାଇବା ପିଇବାାନ ନା ଧୀରେ ଧୀରେ ସେ ବଡ ହଉଛି ସେ ହଇରାଣ କରୁଛି ସେଇଥିପାଇଁ ଏମତି ଆଉ
ହଁ ଏଇ ଶୋଇଲାଣି
ହଁ ହଁ ହଁ।
ତାର ବି ସେଇ ପ୍ଲସ ଥ୍ରୀ ହେଲା ହଁ ହେଇ ପକେଇଛି ଫର୍ମ ପକେଇଛି ଆସିଲେ କୋଉଠି ଆଡମିସନ କରିବ।
ଆଚ୍ଛା ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି।
ହଁ ଆଉ ତମେ ମାନେ ଯୋଉ କ୍ଲାସ ଫ୍ଲାସ କେମିତି କଣ କରୁଛ ନା ନା ସେମିତି
ଉ କ୍ଲାସ କଲେ ମା ଯୋଉଛି ଛଅ ମାସରେ ମାସେ କଲେ ମା ମାସରେ ବି ମାନେ ଖାଲି ରବିବାର ଦିନ।
ହଁ ହଁ ଆମର ବି ମୁଁ ଯୋଉ କରୁଥିଲି ସେ ଖାଲି ର ବାର ଦିନ ଅନଲାଇନରେ କ୍ଲାସ ହୁଏ। ରବିବାରକୁ ପ୍ରତି ରବିବାରକୁ ରବିବାରେ ହଁ।
ଏଠି ଆମ ଏଠି ଯୋଉ କ୍ଲାସ ମାନେ ଅ ଅଧିକ ଛୁଆ ଟିକେ ହେଇଗଲା ସେଥିପାଇଁ ଆଉ ଅନଲାଇନ୍ କ୍ଲାସ କଲେ ପୁଣି ଓଏଫ୍ଲିନ କ୍ଲାସ କଲେ ଯୋଉ ସେ ଦି ତିନିଟା ରବାର ତାପରେ ଆଉ କଲେନି।
ଆଚ୍ଛା ହଁ।
ହଁ ତାପରେ ଏକ୍ଜାମ ଦେବାକୁ ହ ଗଲୁ ଆଉ । ଟା କେତେ ମାସ ପରେ?
ଏ ସେ ବାହାରି ଯିବ ସେ ହର ସେମିଷ୍ଟର ଏଜାମ ପୂର୍ବରୁ ଏଇଟା ବାହାରି ଯିବା ବୋଧେ ପ୍ରାୟ ସେମିତି ବାହାରିଯାଏ ଆଉ। ମାନେ ସେକେଣ୍ଡ ସେମିଷ୍ଟର ହବାକୁ ଥିବ କି ମୋ ମୋର କରିଥିଲି ପି ସଏମ ରେ ତମର ଏଟା ପି ରେ ସେଇ ସମ୍ବଲପୁର ହଁ ସେଟା ସେଇ ମାନେ ବର୍ଷେ ପର୍ଯ୍ୟନ୍ତ ବି ମାନେ ସେକେଣ୍ଡ ସେମିଷ୍ଟର ସରିଲା ପରେ ଯାଇକି ବାହାରିଲା ଏମିତି କହି ହଉନି ଗୋଟେଠ ଏଇଟା ଓଏସ ଶୀଘ୍ର ବାହାରି ଯାଇପାରେ ଆ ଏମତି ଆଉ ଆଉ ଭଲର ନିଜ ଗୋଟେ ମାନେ ପଢିଦଲେ ଆ ଆଗକୁ ଗୋଟେ ଭଲ ହେଲା।
ହଁ ସମସ୍ତେ ସେ କହୁଛନ୍ତି। ସେଠି ଯୋଉ ହେଡମାଷ୍ଟର ଆଉ ଟିଚର ମାନେ ଆସୁଛନ୍ତି ସେଠି ସେ ସ୍ତ୍ରୀ ଲ କ ଇଏ ହେରି ଆ ସମସ୍ତେ ସିଏ ବି କହୁଛନ୍ତି। କ ଭଲ କଲ ପ୍ଲସ ଥ୍ରୀ ପରେ ଏଇଟା କରିଦେଲ ତମେ।
ହଁ ତାପରେ ବି ଚାହିଁଲେ ଆଗକୁ ବି ପଢିପାରିବୁ କରିବାର ପି ଏଚ କରିପାରିବୁ କି ଯାହା ଗୋଟେ ମାନେ ଲେଚର ଲାଇନ ଯାଇପାରିବୁ।
ହଁ ପ୍ରାଇଭେଟ କଲେଜରେ କେମିତି ରହୁଛନ୍ତି।
ତ ମାମା କଣ କର ଅଛନ୍ତି।
ମମି ସୋଇଲଣି?
ହ ହୋ। ସମସ୍ତେ ଖାଇବା ପିଇବା ତାହେଲେ ବୋଧେ ଦଶ ଦଶଟା ସାଢେ ଦଶଟା ଭିତରେ ସରିଯାଏ ବୋଧେ ଆଉ।
ହଁ ହଁ। ସଇଯାଏ ସାଢେ ଦଶଟାରେ ହିଁ ସରିକି ସମସ୍ତେ। ଯାଆନ୍ତି ଆଉ କିଏ ଫୋନ ଦେଖାନ୍ତି ଶୁଅନ୍ତି। ଏକ। ହୋ ଭଉଣୀ ଏରିଆ ଫୋନ କରିଥିଲେ କି ଆସେ ଖେଳିବା ଲୁଡୁ।
ଏଇ ଏ ରାତିତି ରେ
ହଁ ତ ନିଦ ହଉନି ବଡ ଦିଦି ଆସିଛି ତାର ଏବେ ଛୁଟିରେ ଘରକୁ। ସେ ସେଥିପାଇଁ ଡାକୁଚ ଆ ସେ ଖେଳିବ।
ଅହଁ ତାର ବୋଧେ ସେ ବାହାରେ ପଢା ପଢି କରୁଛି ନା କଣ କରୁଛି।
ହଁ ସେ ଯାଉ କଲାଣି ସେ ଯାଉ କରଛି।
ବହୁଛ ତାହେଲେ ସମସ୍ତେ ମାନେ ପଢା ପଢିରେ ବ୍ୟସ୍ତ ଥିବ ଏଇବେ ହଉ। ନ ତମ ଦିଦି ମାନେ ତମ ଅ ସାନ ଝିଅ ସମସ୍ତେ ତାହେଲେ ମାନେ ସମସ୍ତେ କଲେଜ ପଢିଲାଣି। ଆଉ ଯ ତମ ଭାଇ ମାନେ ଯୋଉ ଛୋଟ ଛୋଟ ଭାଇ ମାନେ ସେମାନେ ଏ ସ୍କୁଲ ଫୁଲରେ ପଢୁଥିବେ ଆଉ
ହଁ ସେ ସବୁ ସ୍କୁଲ ଗଲେଣି।
ପାଖ ନା ନା ଦୁର
ନାଇଁ ପାଖରେ ଖରେ ଆମେ ହିଁ ସ୍କୁଟି ନେଇକି ଯାଉଛୁ। ତାଙ୍କୁ ଛାଡି ଦଉଛୁ ଘରେ ନେଇ ଆସିବ ଛୁଟି ହେଲେ।
ଆଛା ହଁ।
ହଁ। ଆଉ ଝିଅ ବଢିଲାଣି ନା ଝିଅର କେ ଝିଅର କେତେ ମାସେ
ଝିଅକୁ ପାଇଁ ବର୍ଷେ ହେଇଗଲା ତା ଜନ୍ମଦିନ ଏଇ ମେ ଏକୋଇଶି ରେ ଗଲା। ଏ ବର୍ଷେ ହେଇଗଲାଣି। ଆଉ ବର୍ଷ ଏଇଟା ଯ ଜୁନ୍ ଚାଲିଛି ଏଗାର ମାସ ଭଳିଆ ମାନେ ତ ଏଇଟା ହେଲା କେତେଟା ଜୁନ କୁ ଜୁନ ମାନେ ମେ ଏକୋଇଶି ବର୍ଷ ଜୁନ ଏଟା କେତେ ଜୁନ ଆଜି କେତେ ତାରିଖ?
ଆଜି ଉଣେଇଶି।
ସେଇ ଗଲାଣି ନାଇଁ। ହୁଁ ବାହାର କମ୍ପ୍ଲିଟି। ହଁ।
ହଁ। ଆଉ ଘରେ କେମିତି ଅଛନ୍ତି?
ଘରେ ମୁଁ ମାନେ ଶାଶୁ ଘରେ ନାଇଁ ମୁଁ ପଳେଇ ଆସିଛି ବାପ ଘରୁ ରଜ ମହୋତ୍ସବ ଆମର ଏଠି ହଉଥିଲା ତ। ସବୁ ଝିଅ ମାନଙ୍କୁ ଡାକିଥିଲେ। ଆସେ। ଏମିତି ମୁଁ ପଳେଇ ଆସିଛି। ସେ ଆସିଲେନି କାଲିକି ଆଠ ଦିନ ହେଇଯିବ। ଏଇ ବୁଧବାର ଦିନ ଯି ଓହୋ। ଯାଇନ। ଅଛି ଏଠି ଘରେ ସମସ୍ତେ ଏଠି ସମ ଏଠି ସମସ୍ତେ ଭଲ ଅଛନ୍ତି ଶାଶୁଘରେ ବି ସମସ୍ତେ ଭଲ ଅଛନ୍ତି ଆଉ।
ହଁ। ଆଉ ତମେ ବା କଣ ପଢ଼ିଥିଲ ଚାକିରୀ କରିଥିଲ।
ନା ସେ ଯୋଉ ବାହାଘର ହେଇଗଲା ତ ସେ ଗୋଟେ ସ୍କୁଲରେ ଥିଲି ଏମିତି ତାପରେ ତାକୁ ଛାଡି ଦେଇେଇଛି ଝିଅ ବି ହେଇଗଲା ଛୋଟ ନା। ଏଇନା ଆଉ କିଛି ଭାବିନି ଆଉ। ହଁ।
ହଁ ସେଟା ବଡ ହେଲେ ତାପରେ ଦେଖ ରଖିବ ଆଉ ତା ପଢାପଢି ବି ଷ୍ଟାର୍ଟ ହେଇଯିବ ଆଉ।
ହଁ ସିଏ ନା ଟିକିଟେ ଅଛି ତାକୁ ପୁଣି ଚାରି ବର୍ଷ ଟାଇମ ଲାଗିଯିବ ତିନି ବର୍ଷ ଭଳିଆ ଆଉ।
ହଁ।
ଆଉ ରଜରେ କୁଆଡ଼େ ସବୁ ବୁଲି ଯାଇଥିଲ?
ହଁ ଏଇଠି ପାଖ ମନ୍ଦିର ସବୁ ଯାଇଥିଲୁ। ଆଉ ଘରେ ଅପା ହାରିକା ଥିଲେ ଅପା ହାରିକା ସହିତ କରିଥିଲୁ ରଜ ପାଖ ଆଖ ସବୁ ମନ୍ଦିର ସବୁଆଡେ ଯାଇଥିଲୁ।
ହଁ ତମ ସେଇ ପାଖ ଆଗ ବୋଲି ମାନେ ସେଇ ଏରିଆ ଭିତ
ହଁ ଦଶ କିଲୋମିଟର ଭିତରେ ହଁ ସବୁ ମନ୍ଦିର ସେଇଠି ଯାଇଥିଲୁ ଶାଢୀ ପିନ୍ଧ ସେଇ ଯୋଉ ଫଟୋ ଉଠଉଥିଲୁ ହଁ ଆମେ ଛୁଆ ହେରିକା ମମି ହେରିକା ସବୁ ଘରେ ଥିଲେ ଆମେ ଛୁଆ ସମସ୍ତେ ସବୁ ଯାଇଥିଲୁ। ହଟା ଫଟ ଉଠେଇକି ଏମିତି ଆସିବି। ମନ୍ଦିର ଦର୍ଶନ କରି ଠାକୁରଙ୍କୁ
ହଁ ଦୋଳି ଫୋଳି ଖେଳ ହେଇଥିଲା ରଜରେ?
ହଁ।
ହଁ। ତମ ଘରେ ଦୋଳି ନା ନା କୋଉଠି କେମିତି
ହଁ ଘ ଗାଁ ରେ ବି ହେଇଥିଲା କିନ୍ତୁ ଆମେ କାକୁ ଯାଉନା ଘରେ ଘରେ ହିଁ ଦୋଳି ଲଗା ହେଇକି ଘରେ ସଜେକି ଦୋଳି ଖେଳୁଥିଲୁ। ଫଟ ଫଟ ଉଠଉଥିଲୁ।
ସବୁ ନୂଆ ଡ୍ରେସ ଫେସ୍ ପିନ୍ଧିକି ଦୋଳି ଦୋଳି ଖେଳିଥିବ ଆଉ
ହଁ।
ଆମର ଆମର ଏଠି ବା ଆମର ବି ଏଠି ଭଲ ହେଇଥିଲା ସବୁ ଏ ଚକ୍ରୀ ଦୋଳି ନିଶାଣି ଦୋଳି ଯୋଉ ପଟା ଦୋଳି ଏମିତି ସବୁ ବହୁ ଦୋଳି ପଡିଥିଲା। ଆଉଁ ସେ ଭୋଜି ତ ହଁ ହଁ ଭୋଜି ଭାତ ବି ହେଇଥିଲା। ଭଲରେ ସ ହେଇଗଲା ଆଉ। ର ଗଲା କେମତି ବର୍ଷା ଟା ହେଇଗଲା ମଝିରେ ଦିଦିନି ଟିକେ ହେଇଗଲା ଫିକା ପଡିିଗଲା ହଜାର ଟଙ୍କା
ହଉ।
ଆଉ ହଁ
ହଉ ମୁଁ ରଖୁଛି ଆଳତି
ହଉ ହଉ ଝିଅ ପରେ କଥା ହେବି ଆଁ ହ୍ୟାଲୋ
ଓଁ ହଁ ହଉ
ହଉ ହଉ ରଖୁଛି ବାଏ
ହଉ ର